ହଁ ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ଓକେ
ମୁଁ କହିଲି କଣ କରୁଥିଲେ ମ୍ୟାଡ଼ାମ?
ମୁଁ ଏଇ ବ୍ରେକ୍ଫାଷ୍ଟ କରିକି ଆସିଲି ବସିଛି ଆଉ ଆପଣ
ହଁ ମୁଁ ବି ସେଇ ବ୍ରେକ୍ଫାଷ୍ଟ କରିନି ଆକ୍ଚୁଆଲି ଏବେ ମୁଁ ଟିକଏ ଚାଲୁଥିଲି ଆଚୁଲି ଚାଲିକି ତାପରେ ଏବେ ଚା ଟିକିଏ ବାସ୍ ପିଇଛି ଆଉ ଟିକିଏ ପରେ ଚା ଟିକେ ପିଇକି ତାପରେ ଏବେ ଆମର ପରଡ଼ା ଭଜା ଆକ୍ଚୁଆଲି ବନା ହେଉଛି ସରିଲାଣି କିନ୍ତୁ ଖାଇନି ଖାଇବି ଆଉ ଆଉ ଆପଣଙ୍କ ଆଡେ ଖରା କେମିତି କଣ ହେଉଛି।
ହୁଁଁ ମୁଁ କହୁଥିଲି ଆପଣଙ୍କୁ ମାନେ ଏମିତି ସକାଳେ ହଉଥିଲା ବାଦଲ ଫାଦଲ ମାନେ ମେଘୁଆ କରିଥିଲା। ଏବେ ପୁରା ଖରା ହେଇଗଲା।
ହୁଁ ସେଇପ ବର୍ଷା ମାନେ ପାଗଟା ଉଠଉଛି କିନ୍ତୁ ଦେଖିଲା ବେଳୁ ବର୍ଷ ର କିଛି ନାହିଁ ଦେଖିଲା ବେଳୁ ଖରା ହିଁ ବହୁତ କିଛି ବହୁତ ଖରା ହିଁ ହଉଛି। ମାନେ ଏଇ ଦି ଦିନ ହେଲାଣି ଯୋଉ କହୁଥିଲାୁଜରେ କି ଖରା ବହୁତ ବଢ଼ିବ ପଇଁଚାଳିଶି ଡିଗ୍ରୀ। କେତେ ଏମିତି ନହଲେ ବଢ଼ିଲାଣି ବହୁତ ହିଁ ବଢ଼ିଲାଣି ଦୁଇ ଦିନ ହେଲେ ବି ଲାଗୁଛି କି ନାଇଁ ଖରାଟା ବଢ଼ିଛି।
ହୁଁ
ଏବେ ଲଘୁଚାପ ଅଛି ନା କଣ ପର ଦିନ ନା ଆଚୁଆଲି କେଉଁ ଦିନ ଅଛି ଲଘୁଚାପ ଅଛି।
ହଁ ମୁଁ ସ ସକାଳେ ବି ୱାକିଂ ପାଇଁ ଯାଉଥିଲି ପୁରା ବଢିଆ ପବନ ଦଉଥିଲା। ମାନେ ଚାଲିବାକୁ ମଜା ଲାଗୁଥିଲା ଏମିତି ପବନ ଦେଲେ ଗୋଟେ ଏକ୍ସରସାଇଜ କରିବାକୁ ଭଲ ଲାଗିବ। ଆଁ
ସକାଳୁ ଟିକେ ମୁବି ସେଇ ରନିଂ କରୁଛିଚି ମୁଁ କହିଲି ନାଇଁ ରନିଂ କଲେ ଟିକେ ଭଲ ଲାଗିବ ନିଜ ବଡି ଟାକୁ ମତେ ହି ଲାଗୁଛି କି ଆକ୍ଚୁଆଲି ମୁଁ ଟିକେ ମୋଟା ହେଇଗଲିଣିି ତ ସେଥିପାଇଁଚଲି ରନିଂ କରୁଛି ସକାଳୁ ଉଠିକି। କିନ୍ତୁ ମାନେ କଣ କହିଲୁ ଥରେ ଦୁଇ ଥରେ କରିଦେଲା ପରେ ଅଣ୍ଟା ଯେଉଁ ବିନ୍ଧୁଛି ମତେ ଆକ୍ଚୁଆଲି ଆଉ ଇଚ୍ଛା ହେଉନି ଏତ କରିବା ପାଇଁ କିନ୍ତ ମୁଁ ତାପରେ ବି ଟ୍ରାଏ କରୁଛି କରିବା ପାଇଁ।
ଓ ହୋ।
ଆଉ ମ୍ୟାଡାମ ଆପଣଙ୍କର ସେଠି କଣ କେମିତି ମାନେ ପୂଜା ସେଠି କୋଉ ମନ୍ଦିର ପାଖରେ ପୂଜା ପୂଜି ଚାଲିଛି ଏବେ କିଛି କିଛି ମାନେ ଅଛି ସେମିତି ପର୍ବ କିଛି ପୂଜାର?
ହଁ ଏବେ ତ ବୋଧେ ରଥଯାତ୍ରା ଆସୁଛି।
ହଁ ହଁ ରଥଯାତ୍ରା ତ ଆସୁଛି।
ହଁ ତ ସେଇଥିପାଇଁଁ ଆମର ପୁରା ଆମ ପୁରା ସାହି ସାରା ଗୋଟେ ରଥ ହୁଏ ତିନିଟା ରଥ। ମାନେ ଆମକୁ କୁଆଡେ ଯିବାକୁ ବି ପଡୁନି କାରଣ ମୋ ଘର ପାଖରେ ହିଁ ବହୁତ ସାରା ରଥଯାତ୍ରା ହୁଏ। ଆଉ ଏମତି ମାନେ କାର୍ଯ୍ୟକ୍ରମ ହୁଏ। ଡ୍ୟାନ୍ସ ର ପାଲା। ଆଉ ଗୀତ କମ୍ପିଟିସନ୍ ମାନେ ସ୍କୁଲ ସ୍କୁଲ ଅନୁସାରେ ହୁଏ ଆଉ ଏମତି ଲାଷ୍ଟ ଦିନ ବିଧେ ପୁରା ପ୍ରପର ଡ୍ୟାନସର୍ ମାନେ ଆସନ୍ତି ଡାନ୍ସ କରିବାକୁ। ଆ
ଆଉ।
ଆଉ ସେଇଠି ଷ୍ଟଲ ବି ବହୁତ ସାରା ପଡେ ମାନେ ଖାଇବା ପିଇବା ବାଲା ଆଉ ଲଙ୍କା ଚାଟ୍ ଗୁପଚୁପ ସବୁ ଷ୍ଟଲ୍ ଗୁରା ପଡୁଥିବ ଆମେ ଯାଇକି ପୁରା ଆମ ଘର ପାଖରେ ଅଛି ନା ତ ଆମେ ଯାଇକି ସବୁବେଳେ ସନ୍ଧ୍ୟାବେଳେ ସେଠି ବସୁ ଖାଇକି ଆସୁ ମଜା କରୁ।
ଓ ହୋ ମୁଁ କହିଲି ମୋର ଆମର ଲି ହଉଛି ଆମ ଘର ଆଗରେ ରାଧାକୃଷ୍ଣ ମନ୍ଦିରଟା ତ ମାନେ ଅଛି ସେମିତି କିନ୍ତୁ ଏଇ ଦୋଳ ପୂର୍ଣ୍ଣିମା ରେ ଆମର ବହୁତ ବଢ଼ିଆ ଗି ହୁଏ ମାନେ ଦୋଳୂର୍ ମାନେ ଠାକୁରଙ୍କୁ ଗାଧେଇକି ପୂଜା ପୂଜା କରନ୍ତି ଆମର ଜନ୍ମାଷ୍ଟମୀ ବି ବଢ଼ିଆ ହୁଏ ଆମ ଗାଁରେ ଆମ ଘର ଆକ୍ଚୁଆଲି ଆମ ଘର ଆଗରେ ହିଁ ମନ୍ଦିରଟା ତ ବହୁତ ବଢ଼ିଆ ଭଲ ସେ ଆକଚୁଆଲି ହୁଏ। ଆଉ ରଜ ଆପଣ କେମିତି କଣ ସେଲିବ୍ରଟ୍ କରୁଛନ୍ତି?
ରଜ ପାଇଁ ଆମ ଘରକୁ ବହୁତ ସାରା ମାନେ କୁଣିଆ ଆସନ୍ତି। ଏ ତ ବାବା ପାଇଁ ମାନେ ଆମ ଘରେ ହିଁ ଗୋଟେ ଦୋଳି ଲଗାନ୍ତି ଦିଟା ପୁରା ଆମେ ପୁରା ଝଗଡା ଲାଗୁ କିଏ କିଏ ଖେଳିବ ବୋଲି ମାନେ ବହୁତ ସାରା ଛୁଆ ଆସନ୍ତି ତ ମିଶିକି ଖେଳୁ ଆଉ ମାନେ ବାରି ବାରି ତୁ ଖରା ବେଳେ ଖେଳିଲୁ ମୁଁ ସନ୍ଧ୍ୟାବେଳେ ଖେଳିବି।
ଓ ମାନେ ଏମିତି ଟାଇମ କରିଦିଅନ୍ତି କି ନାଇଁ ଇଏ ଏଇ ଟାଇମ ରେ ଖେଳିଲା ସେ ସେ ଟାଇମ ରେ ଟାଇମିଙ୍ଗ କରିକି ଗୋଟେ ଖେଳୁଛନ୍ତି। ଆଛା ଆ ଆ ନାଇଁ ନାଇଁ
ସ ହଁ ତ ସକାଳଠୁ ଆମର ମାନେ ଇଭିନିଂ ଯାଇ ବସିକି ଖେଳୁଥିବୁ ଆଉ ଆଉ ଝିଅ ମାନେ ତ ପୂଜା କରନ୍ତିନି। ଆଉ ସବୁ ପୁଅ ମାନେ କରିବେ ଆଉ ଆଉ ବହୁତ ସାରା ପିଠା ପୋଡ ପିଠା ହୁଏ। କାକରା ପିଠା ହୁଏ। ମଣ୍ଡା ପିଠା ହୁଏ।
ହଁ ମ୍ୟାଡାମ ଆମର ବି ସେଇ ପିଠା ପିଠା ହୁଏ। ବହୁତ ଭଲ ମାନେ ଏଠି ହୁଏ ଆକ୍ଚୁଆଲି। କିନ୍ତୁ ଆମର ରଜରେ ଆକ୍ଚୁଆଲି ମାନେ କାଁ ଭାଁ ଦୋଳି ଫୋଳି ଏତେ ହୁଏ। ଆମେ ଏଇ ଯୋଉ ଖରା ଆକ୍ଚୁଆଲି ଜୋରସରେ ହୁଏନି କି ଏତେ ମାନେ ବେଶି ଆମେ ଗୋଟେ ଯାଇ ପାରୁନା ଏତେ ଯୋଉ ଖରା ଯୋଗୁ। ଖରା ବହୁତ ଜୋରସରେ ହୁଏ ନା। ତ ସେଥି ପାଇଁ ଏତେ କୁଆଡେ ଯାଇ ଏତେ ହୁଏନି। ନର୍ମାଲ ଯୋଉ ପାଖ ଆଖ ଯାଇକି ଟିକେ ଯାଇ ବୁଲାବୁଲି କରିକି ଆସିବା କଥା।
ହୁଁ ଯେ ଆଗରୁ ରଜରେ ବର୍ଷା ହଉଥିଲା। ଏବେ
ଏବେ ବର୍ଷା ବି ହଉନି। ଆର ବର୍ଷ କିନ୍ତୁ ଲାଷ୍ଟ ସେକେଣ୍ଡ ବେଳକୁ ବେଳେ ଗୋଟେ ବର୍ଷା ନର୍ମାଲି ମାନେ ହେଇଥିଲା ଆକଚୁଆଲି ନିର୍ମାଲିରେ ହେଇଥିଲା ବେଶି କିଛି ହେଇନଥିଲା।
ହୁଁ।
କିନ୍ତୁ ବହୁତ ମାନେ ଲାଷ୍ଟ ପାଳିଟା ମତେ ଲାଗୁଛି ହୁଏତ ବର୍ଷା ହେଇଥିଲା ଜୋରସୋରେ ହେଇଥିଲା ବୋଧେ। ମଝିରେ ରଜ କି ଲାଷ୍ଟ ରଜ ଦିନ ଗୋଟେ ହେଇଥିଲା। କିନ୍ତୁ ଏଇ ବର୍ଷ ହବ ନହବ ଠିକ୍ ନାହିଁ ଆକ୍ଚୁଆଲି ଯଦି ନହେଲା ଏ ଯୋଉ ଖରା ଯୋଉ ଟାଇପ୍ ର ହଉଛି। ମଣିଷ କଣ କରିବ। ରଜ କେମିତି କଣ ସେଲିବ୍ରେଟ୍ କରିବ କହୁନାହାଁନ୍ତି।
ହୁଁ।
ଏମିତି ରଜ ହେବ ମାନେ ରଜ ମତେ ଲାଗୁଛି ଏଇପାଳି ବୋଧେ ଖରା ଖରାରେ ରଜ ପଳେଇବ ଆମର।
ହୁଁ। ମତେ ରଜରେ ତ ବହୁତ ମଜା ଲାଗେ ଆଉ। ହୁଁ ପୁଅ ପାତ୍ର ପଳା ପଳାଏ। ସେଇଠି ମାନେ ହୁଏ ବଢିଆ ସେ ରଜ ଆପଣ ଶୁଣିଥିବେ ନିୟୁଜ୍ ରେ ବି ଦେଖାଏ।
ହଁ ହଁ ହଁ ନ୍ୟୁଜରେ ପ୍ରାୟତ ଦେଖାଏ।
କି ମାନେ କେତେ ଶହେ ଟା ଖଣ୍ଡେ ଦୋଳି ଲାଗେ ପୁରା। ବହୁତ ବଡ ପଡିଆରେ ଅଛି ସେଇଠି। ତ ଦୋଳିରେ ଖେଳେ। ଆଉ ଏମିତି ଯୋଉ ବ୍ରେ ଡ୍ୟାନ୍ସ ଆଉ ରାମ୍ ଦୋଳି ନୋ ଏ ବହୁ ଡ୍ରାଗନ୍ ଡ୍ୟାନ୍ସ ବହୁତ ସାରା ରାଇଡ୍ ବି ଥାଏ। କିନ୍ତୁ ମୁଁ ତୋଳିରେ ବସି ଲାଷ୍ଟ କୁ ରାତି ହେଇଗଲା ପରେ ସେଇଠି ଯାଏ ସେଇଠି ବସିକି ଆସେ ଆଉ। ଆପଣଙ୍କ ଏମିତି କୋଉଠି କିଛି ମେଢ ହଉଛି।
ରଜ ପାଇଁ ଆମର କିଛି ମେଢ ନାହିଁ। ଆମ ଗାଁ ପାଖ ପାଖରେ ମାନେ ରଜ ମହୋତ୍ସବ ଯୋଉ ହୁଏନି। ମୁଗା ପାଖଚୁ ପାଖେରେ। ଆକ୍ଚୁଆଲି ହୁଏ କିନ୍ତୁ ଆମେ ଯାଉ କୋଉ ବର୍ଷ ମୋତେ ଯାଇନି ମୁଁ କିନ୍ତୁ ଶୁଣିଛି ଯିବି ଯିବି ବୋଲି ମୁଁ ଯାଇ ପାରୁନି ଆଚୁଆଲି। କୋଉଠି ବର୍ଷ ଯିବି ଯିବି ବୋଲି ଏମିତି ବାହାରୁଛି। ମୁଁ ଯାଇ ନେବେ ଭାବୁଛୁ ଗୋଟେ ଜାଗା ଯିବାର ଅଛି ଯୋଉ ଆମର କାମେଖ୍ୟା ପାଖରେ ଗୋଟେ ଆକ୍ଚୁଆଲି ଜାଗାଟା ଅଛି। ସେଇଆଡେ ଦେଖିବା ଯିବାର ଅଛି ଏ ଆଲତୁମା ଯୋଉ କୁହନ୍ତି ନା କଣ ସେଟାକୁ ଗୋଟେ ଥାଏ।
ଓହୋ।
ଏଠି ବଢିଆ ରଜ ପାଳନ କରାଯାଏ। ଦେଖାଯାଉ ସେ ଏଇ ବର୍ଷ ପ୍ଲାନିଂ କରିଛୁ। ତୁ ଯିବା ପାଇଁ ଆଉ। ହଁ ସେଠି ବଢିଆ ରଜ ହୁଏ କାଳେ ଫଟୋ ଫଟୋ ଫଟୋ ସୁଟ୍ କରନ୍ତି ରଜ ଖେଳନ୍ତି ମାନେ ଦୋଳି ଫୋଳି ବହୁତ ପଡ଼ିଥାଏ ବହୁତ ମାନେ ଗେମ୍ ଫେମ୍ ବି ବହୁତ ଥାଏ ଏତେ ଖେଳିବା ପାଇଁ। ଆଉ ପାନ ଫାନ ସବୁ ତ ଥାଏ ଲସି ଫସି ବହୁତ କିଛି ଜିନିଷ ବି ହୁଏ ବ ମାନେ ଯାତ୍ରା ଟାଇପ୍ ର ପୁରା ହୁଏ ବହୁତ ବଢ଼ିଆ ହୁଏ। ଡ୍ୟାନ୍ସ ବି ହୁଏ ସେଠି।
ଆଉ କମ୍ପିଟିସନ ହୁଏ?
ହଁ ହଁ ରଜ ମହୋତ୍ସବ ଯୋଉ କମ୍ପିଟିସନ କରନ୍ତି ସେଇଟା ବି ହୁଏ ସେଠି ଆକଚୁଆଲି।
ଓହୋ। ଆମର ବି ମାନେ ଏଇଠି ଗୋଟେ ଅଛି ମାନେ ପାର୍କ ପାଖରେ ସବୁ ସ୍ତ୍ରୀ ଲୋକମାନେ ମାନେ ଏମିତି ଯୋଉ ହୁଳହୁଳି କମ୍ପିଟିସନ ହୁଏ ଆଉ ସେମିତି ଯୋଉ ପୁଚି ଖେଳ ଜାଣିଚ?
ହଁ ହଁ ହଁ ପୁଚି ଖେଳ ହୁଏ ଯୋଉ କବାଡି ଖେଳନ୍ତି ନା କଣ ଏମିତି ବହୁତ ଖେଳ ମାନେ ବହୁତ ଖେଳନ୍ତି ଆକଚୁ
ହଁ ତା କମ୍ପିଟିସନ ମୁଁ ହୁଏ ଆଉ କିଏ ବେଶୀ ଭଲ ସେ ଶଙ୍ଖ ଫୁଙ୍କି ପାରୁଛି ଆଉ ପିଠା ରେ କାର
ଏ ମାନେ ମଣିଷ କଣ କରିବ ମାନେ ମତେ ଆକଚୁଆଲି ଶଙ୍ଖ ଫୁଙ୍କି ଆସିନି ମୋତେ ଯଦି ହେମିତି ଯଦି ଆମ ଗାଁରେ କିଛି ହୁଅନ୍ତା ମୁଁ ଟୋଟଲ ବୋଧେ ପାଟିସିପେଟ୍ କରି ବୋଧେ ହାରିଯାଆନ୍ତି ଏମିତିି ଇଏରେ।
ସେ ସ୍ତ୍ରୀ ଲୋକମାନୋନେ ବି ଖେଳନ୍ତି ନାଇଁ ମୁଁ ମମି
ହଁ ମୋ ମମି ମିଶନ୍ତି ନା ମ ତ ଶଙ୍ଖ ହୁ ଏ ସେ ହୁଳହୁଳି ବଜା ଆସ ମତେ ଶଙ୍ଖ ଫୁଙ୍କି ଆସେ ଯେ କିନ୍ତୁ ଏତେ ବହୁତ ଜୋରରେ ମାନେ ବେଶ ସମୟ ଯାଏ ଶ୍ ଫୁଙ୍କି ପାରିବିନି। ଆଉ ହୁଳ-ହୁଳି ତ ଛାଡ।
ହୁଳହୁଳି ଟୋଟାଲି ଆସ୍
ନା
ମାନେ ମୋର ହୁଳହୁଳି ଟା ଆକଚୁଆଲି ନର୍ମାଲି ହେଇଯିବ କିନ୍ତୁ ଶଙ୍ଖ ଫୁଙ୍କା ଟା ଆକଚୁଆଲି ମତେ ଏତେ କିଛି ଆସିନି ମୁଁ ତ ଟ୍ରାଏ କରିଥିଲି କିନ୍ତୁ ଫୁଙ୍କି ପାରିଲିନି। କେତେ ଥର ଟ୍ରାଏ କର ତ ଚାରି ଛଅଥର କିନ୍ତୁ ମୁଁ ଫୁଙ୍କି ପାରେନି ଆକଚୁଆଲି ହୁଏନି ମୋ ଦ୍ୱାରା।
ହୁଁ ମୁଁ ତ ଜମାରୁ ଫୁଙ୍କିିନଥିଲି ହଠ ମତେ ସ୍କୁଲ ଫଙ୍କସନରେ କେଉଟା ଦେଲା ତୁ ଶଙ୍ଖ ଫୁଙ୍କେ କହିଲି ମତେ ଆସିନି, ଷ୍ଟିଲ୍ ମୁଁ ଫୁଙ୍କକୁ ଟ୍ରାଏ କଲି ହେଇଗଲା କିନ୍ତୁ ମାନେ ମୁ ହଁ ପୁରା ମାନେ ନି ମୁଁ ନିଜେ କ୍ରିଏଟ କଲି ମୋ ଟ୍ୟାଲେଣ୍ଟ ମୁଁ ବି ଜାଣିିନଥିଲି । ହଁ।
ମତେ ଆକ୍ଚୁଆଲି ମୋର ଏଇଟା ହୁଏନି କେ ଜାଣ ହୁଏ ତ ତମ ଭଳିଆ ମୋର ଯଦି ସେମିତି କିଛି ପଡିଲା ଧର କିଛି ଗୋଟେ ଯଦି ସେମିତି କିଛି ତ ଫୁଙ୍କି ଦେଇ ପାରିବ ଦେ
ହଁ। ହୁଁ।
ସେ ଜଣେ ଜଣେ ବଢିଆ ସେ ଫୁଙ୍କନ୍ତି। ହୁଳୁ ହୁଳୁ ବି ପ୍ରାୟତଃ ଟ୍ରା କରି ଦେ। ଦେଖିବେ ପ୍ରାୟତଃ ଦୁଇ ଜଣ ଜଣେ ବହୁତ ବଢ଼ିଆ ସେକା ମାନେ ପକାନ୍ତି।
ହଁ ଆମର ମାନେ ଖୁଦରୁ କୋଣ ହୁଏ। ତ ଗୋଟେ ବୁଢୀ ଅଛି ତାକୁ ଡକା ଯାଇକି ଆପଣ ଆସନ୍ତୁ ହୁଳୁ ହୁଳୁ କରିବେ ମାନେ ତାଙ୍କ ପାଇଁ ଗୋଟେ ସବୁବେଳେ ଡକା ଯାଇକି ତମେ ଆସ ହୁଳୁ ହୁଳି ପକେଇବ ତାପରେ ଯାହା କର ଛଖର
ତ ସ ଅସି କି ହଳୁ ହଳି ପକାନ ଦେଇ ଆପଣ ଖୁଦୁରିକୁଣି ସେଇଠି ପାଳନ୍ତି, ଭୁବନେଶ୍ୱରରେ ବହୁତ ଝିଅ ତ ଆସିଥିବେ ଆମର ଖୁଦୁରିକୁଣୀ ଆଚୁଲି ବହୁତଢିଆ ଆମେ ସକାଳୁ ବୋରୁ ଉଠୁ ଫୁଲ ଫୁଲ ତୋଳକୁ ଯାଉ ଫୁଲ ତୋଳିକ ଧିକି ଆସୁ ତାପରେ ବସିକି ତାରେ ବସିକି ଗୁନ୍ଥିବୁ ସାଙ୍ଗ ହୋଇଇକି ବସି ମାନେ କଥାବାର୍ତ୍ତା ହେଇକି ହସ ହସି ସବୁ ମାନେ ସବୁ ସବୁ ବିଷୟରେ କିଏ କ ପିନ୍ଧିବ କଣ ନ ପିନ୍ଧିବ ସେଇଟା ତାପରେ ଠାକୁରଙ୍କୁ ବହୁତ ମାନେ କଲର୍ ଫଲର କରିକି ତା ଆଣନ୍ତିରି ସେଠୁ ତାପରେ ରଖିକି ପୂଜା କରୁ ମାନେ ବହୁତ ମାନେ ତାପରେ ପୂଜା ସରିଲା ପରେ ପୁଣି ଆମେ ସମସ୍ତେ କଥା ହେବୁ କି ଆଜି ତମ ଘରେ ଖାଇବେ, ସେ ତାଙ୍କ ଘରେ ଖାଇବେ ଏମିତି ସବୁ ପ୍ଲାନିଂ କରୁ ମାନେ ବହୁତ ଭଲ ଲସେ ଆମେ ପାଳନ କରୁ, ଆକ୍ଚୁଆଲି ଖୁଦ୍ରପୁଣଟା ବହୁତ ମଜା ଆସିଯାଏ କିନ୍ତୁ ସାଙ୍ଗ ହୋଇଇକି ସମସ୍ତେ ସବୁ ଝିଅ ଏକାଠି ବସିଲେ ମାନେ କଥାବାର୍ତ୍ତା ହେଇକି କିଏ କଣ କରିବ କଣ ନାହିଁ ସବୁ କାମ ବାଣ୍ଟି ଦେଉ। ବହୁତ ଖୁସି ଲାଗେ ଭଲ ଲାଗେ। ସେଟା ବି। କିଏ କାଟିବ କି କାଟ ପ୍ରାୟତ ଝିଅ କହିବେ ଆମେ ସେଉ ଫେ ଗୁଡା କାଟିଦେବୁ କିନ୍ତୁ ନଡ଼ିଆ ଫଡିଆ ଆମେ କାଟି ପାରିବୁନି ଏଇଟା କିଏ ଏତେ ସମୟ ବସିକି କାଟିବ ଇଏ ସେ କରିବ ତ ଏମିତି ପ୍ରାୟତଃ ଝିଅ ମାନେ କୁହନ୍ତି
ହଁ ମୁଁ ତ ସେ ନଡିଆ ଭାଙ୍ଗି ପାରେନି, ମତେ ଦିଦି ମାନେ ବହୁତ ଗାଳି କରନି ତୁ ଗୋଟେ ଏଡ ବଡ ଛୁଆ ଲଗଣ ନଡିଆ ଭାଙ୍ଗି ପାରୁନୁ।
ହଁ ସେମିତି ନ କଲେ ଆଚୁଆଲି ଲୋକଙ୍କୁ ବହୁତ କହିବେ ଆକ୍ଚୁଆଲି ଦିଦି ମାନେ ଯୋଉମାନେ ତ ତୁ କଣ କରୁଛୁ ଏତିକି ତୁ କରୁ।
ମୁଁ ବାହାରେ ଯେତିକି ବେଜିିତଇନି ସେ ଖୁଦରୁକୁଣୀ ପୁଣି ପୂଜା କରିକି ବେଶୀ ବେଜି ଇଗଲେଣି।
ସେ ନା ଯା ମ୍ୟାଡାାମ ଭଲ ଲାଗିଲି ଆପଣ ସହିତ ସାଙ୍ଗେ କଥା ହେଇକି ଆପଣ କ ଖୁଦୁରୁକୁଣିବେଶ ବିଷୟରେ ରଜ ବିଷୟରେ ବହୁତ କିଛି କହିଲେ ତ ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକି
ହଁ ମତେ ବି ନମସ୍କାର ରଖୁଛି ରଖୁଛି।